ହ୍ୟାଲୋ।
ହଁ କୁହନ୍ତୁ। ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ। ମଁ କଥା ଶୁଭୁନି କି?
ହଁ ହଁ।
ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ହେଉଛି। ହ୍ୟାଲୋ।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
କୁହନ୍ତୁ, କଣ କରୁଛନ୍ତି?
ଆରେ ମୁଁ ଏବେ ଟିକେ
ହ୍ୟାଲୋ। ହ୍ୟାଲୋ।
ଶୁଭୁନି କି ମୋର ତ ଠିକ ଠାକ୍ ଅ
ଆପଣଙ୍କର ଅଟକି ଯାଉଛି ଭଏସ୍। ହ୍ୟାଲୋ କୁହନ୍ତୁ।
ଶୁଭିଲା? ମୋର ତ ଠିକ ଅଛି।
ହଁ ଠିକ୍ ଅଛି କିନ୍ତୁ ମଝିରେ ମଝିରେ ଅଟକି ଯାଉଛି ଶୁଭୁନି କିଛି।
ଆଉ ତମେ କଣ କରୁଥିଲ?
ମୁଁ ଏଇ ବସିଛି ଛାତ ଉପରେ ଆଉ।
କି ଘରେ ରଖି କି?
ହଁ ଘରେ କିଛି ନାହିଁ, ଘରେ ବସିଛି ଯେ ଘରେ ଟିଭି ଦେଖୁ ଛନ୍ତି। ତାପରେ ଘରେ ବହୁତ ଜୋରସେ ସେ ଗରମ ହଉଛି। ଘରେ ପଶିିହଉନି ସେଥିଲାଗି ଆସି ଟିକେ ଛାତରେ ସେ ପବନ ଖାଉଛି।
ହଁ ମୁଁ ବି ସେଇଆ। ମୁଁ ଭାବୁଥିଲି ଆସିକି ଓପରେ ଟିକେ ଖାଇଥାନ୍ତି ସେ କୁକୁର ଗୁରା ଖୋଇ ଦେଲେନି ଯେ ମୁଁ ଦେଇ ଦେଇକି ପଳେଇ ଆଇଲି ଉପରକୁ। ସେଇ ତ ଗୋଟିଏ ଛାତ ଉପରେ ହିଁ ଭଲ ଲାଗୁଛି। ଆଉ କୋଉଠି ଭଲ ଲାଗୁନି।
ଛାତ ପରେ ରାତିରେ ଶୋଇବାକୁ ଇଚ୍ଛା ହେଉଛି ଯେ କିନ୍ତୁ ଛାତ ଉପରେ ଶୋଇ ହବନି ଡର ଲାଗିବ।
ଡର ତ ଛାଡ, ଇଆଡ଼େ ଯୋଉ କାକର ପଡୁଛି ଓ ପଡିକି ଉପରେ ଆମ ଉପରେ ପଡିକି ଆମ ଦେହ ବି ଖରାପ ହବ। ସେଥିପାଇଁ।
ଆଉ କଣ କରୁଥିଲେ?
ଖାଉଥିଲି କୁକୁର ଗୁରାଙ୍କ ସାଙ୍ଗେରେ ଟିକିଏ ଖେଳୁଥିଲି ସବୁ ମିଶିକି କରୁଛି ଆଉ।
ଭଲ।
ଆଉ ଏମିତି ଖାଲି ଭଲ କହିବ ନା ଆଗକୁ କିଛି କହିବ? ବହୁତ ଦିନି ପରେ କଥା ହେଇଚି ଆଗରୁ ବି କେତେ କେବେ କଥା ହେଇନଥିଲି।
ଅଁ ହଁ। ନାଇଁ ସେମିତି କିଛି ହଁ ଶୁବୁଚି ଶୁବୁଚି ଆଉ ରଜକୁ ସେପିଙ୍ଗ୍ କରିସାରିଲେଣି?
ନା ଏବେ ଟିକେ ପଇସା ର ଅଭାବ ଅଛି ତ ଭାବୁଛି ଆଉ ସପିଙ୍ଗ୍ କରିବାନି ପରେ କେବେ କରିବା ଆଉ।
ହଁ ରଜ ପରେ କରିବେ ଆଉ।
ହଁ ପରେ କରିବି ତମର ଇଷା ହେଇ ତମର ହେଇ ସାରିଲାଣି?
ହଁ ମା ଯାଇକି ଗୋଟେ କୁର୍ତ୍ତୀ ଖାଲି ଏଇ କୁର୍ତ୍ତୀ ସେଟେ ନେଇକି ଆସିଛନ୍ତି। ଆଉ। ମୁଁ ବି କଲିନି ସେମିତି ପଇସା ପ୍ରୋବ୍ଲେମ ଏବେ ଟିକେ ଅସୁବିଧା ରହୁଛି।
କିଛି ନାଇ ନିଜେ ଯେବେ ରୋଜଗା ହଁ ନିଜେ ଯେବେ ରୋଜଗା ଯେତେଟା ଯେତେ ଡ୍ରେସ୍ ଯାହା ଆଣି ପାରିବ।
ନିଜେ ରୋଜଗାର କଲେ ବି ଆଣିପାରିବେନି କାହିଁକି ନା ସେତିକା ବେଳେ ସେତେକାବେଳେ ସମସ୍ତଙ୍କ କଥା ୟା ନିଜେ ରୋଜଗାର କଲେ ବି ସେତେ ଜିନିଷ ସେତିକା ବେଳେ ବି ଆଣିକି ପିନ୍ଧି ପାରିବେନି। ସମସ୍ତଙ୍କ କଥା ଆଗେ ମୁଣ୍ଡରେ ପଶିବମୋ ଭାଇଟେ ଅଛି ମୋ ଭଉଣୀ ଟେ ଅଛି ଆଗେ ସେମାନଙ୍କ ପେ ନ ନେଇକି କେମିତି ପିନ୍ଦେ ବେ।
ଭିତରେ ସବୁ ମିଳିମିଶି ଚଳିବା ଟା ଭଲଆଉ ନିଜେ ରୋଜଗାର କରିବ ନିଜେ। ସମସ୍ତଙ୍କୁ ଦେଖିବାକୁ ପଡିବକିନ୍ତୁ ସେତେବେଳେ ଏତେ କଷ୍ଟଟା ଲାଗେଭାବିବାକୁ ପଡିବନି ଯେ ପଇସା ନାହିଁ ଆଣିପାରିବିନି। ତେବେ ହଁ ପଇସା ହଁ ହଁ। ଆଉ ଏବେ କଣ, କରୁଚ ନା?
ନା ପାଠ ପଢୁଚି ନର୍ସିଂ ଙ୍ଗି କରୁଚି। ପାଠ ପଢ଼ାପଢ଼ି ଚାଲିଚିପାଠ ପଢ଼ାପଢ଼ି କମ୍ପ୍ଲିଟ୍ ହେଲା ପରେ ଜବ ଦେଖିବା ଆଉ। ହାଲୋ। ହାଲୋ। ହାଲୋ। ହାଲୋ।